ହାଲୋ।
ହୁଁ କଣ କରୁଚନ୍ତି?
ଏଇ ଜଷ୍ଟ କୋଚିଂ ରୁ ଆସିଲି।
ରାତିରେ
ଆପଣ?
ମୁଁ ଏଇ ବସିକି ଏଡିଟିଙ୍ଗ କରିକି ନାନୀ ସହିତ କଥା ହୋଉଥିଲି।
ଓହୋ ଫୋଟ ଏଡିଟିଙ୍ଗ?
ହୁଁ।
ଫଟୋ ଏଡିଟିଙ୍ଗ?
ହଁ ମାନେ ଟିକେ ଶୁଖୁଡି ଦେଖା ଯାଉଛି ତ।
କଣ?
ସୁକତିରେ ଖଲଛି ତ ବ ସେଇଠି ଆ
ମୋଟା କରିଥିଲ।
ସେଟାକୁ ତୁ ଇଚଛାଙ୍ଗ ବିକା ମାନେ
ଯା ଯଦି ବାହାର କର ସେମିତି ଆଉ
ଆଉ କଣ ଖାଇଛ ଏବେ ନା ନା କିଛି ଖାଇନ?
ଖାଇଛି ବିସ୍କୁଟ କୁର୍କୁରି।
କୁର୍କୁରି କୁର୍କୁରିୀ ବେଶୀ ଖାଇବେନି ଦେହ ଖରାପ ହବ।
ନା ନା ଆଜି ଖାଇଛି ଫାଷ୍ଟ ଟାଇମ ମାନେ ଏତେ ଦିନ ପରେ।
ଓହୋ!
ମାନେ ଯୋଉ କୁର୍କୁରି ଖାଇଏନି ବି ସେଇ କୂର୍କୁରି ମୁଁ ଖେଇଯାଏନି।
ହୁଁ ହୁଁ।
ଆଜ୍ଞା। ଆଉ କଣ?
ଆଉ ଆଜି ତମ କଥା ସେ ପଚାରିଥିଲେ।
କ
କହିଲେ ସେ ଯୋଉ ଯାହା ସହିତ କଥା ହଉଥିଲେ ସେ ଆଉ କଣ କଲ୍ କରୁନାହାନ୍ତି ମୁଁ କହିଲି ଟାସ୍କ କମ୍ପିଲ୍ଟ ହେଇଗଲେ ଆଉ କାହିଁକି କଲ କରିବେ।
ପଚାରୁଥିଲେ?
ହଁ।
ହଁ ସେ କିଛି କହିବେନି।
ନା କହିବ କଣ?
ମୋ ନାନୀ ଜଣେ ସେଇ କହୁଥିଲେ ଯେ ସେ ବିଷୟରେ ଏଇ ଆପ୍ ବିଷୟରେ
ତ ତାଙ୍କ ସହିତ ମୁଁ କଥା ହଉଥିଲି ବସିକିନି। କଥା ହେ ହେ ହେ ଲାଷ୍ଟରେ ମୋ ଦାଦା ଝିଅ ଫଟୋ ମାଗିଲେ ମୋତେ ଦିଅ।
ତୁଇ ଚାଲେ ନା ଆମେ ଯାଇପାରୁନି ଘର ଆଡେ ତ ସେଇଥିପାଇଁ ଏମିତି ତା ଫଟୋ ଆଣିବି ଆଉ ଯିଏ ଦେଖିବାକୁ ବଡଟେ ହେଇଯାଇଛି ଆଉ
ଆ- ହୁଁ।
ଖାଇଚନ୍ତି
ନା ମୁଁ କିଛି ଖାଇନି ଖାଇବି ଆଉ
ଓ ହୋ କେତେ ଖାଇବେ
ଆ ସେଟା ସାଢେ ଆଠଟା ବେଳକୁ ଖାଇବି। ଭୋକ ହେଲାନି
ମତେ ଏଇନେ ଭୋକହେଲାଣି ଆଜି ଆଗ
ହିଁ - ହିଁ
ମୁଁ ଵାସ୍ ମୁଁ ସବୁବେଳେ କୋଚିଂ ଆସିଲା ପରେ ଖାଇଦିଏ ଆଜି ଖାଇନି ଭୋକଲାଗୁ
ଚାଲେ ଆଜି ସାଙ୍ଗ ହେଇକି ଖାଇବା ଆଉ ତାଙ୍କୁ ବି କହିଦବ
ହଁ ହଁ।
ହୁଁ ହୁଁ ଗୋଟେ ଟାଇମରେ ଖାଇବା ସବୁ ଆଉ। ଆଜି ଖାଇବାନି।
ହଁ ଖାଇବି ନା। ହେଲେ ବେଶୀ ଖାଇବିନି ଅଳ୍ପ ଆଉ ଗୋଟେ ପିଠା ଆଜି ଖାଇଦେବି। ନା ମୋଟା ତ ନୁହଁ ମୁୁଁ ବହୁତ ଝଡି ଯାଇଛି।
ହଉ ଆଉ ଏ ମାଆ ଲୋ।
କଣ କହିଲେ?
ନାଇଁ ନାଇଁ ଇଆଡେ ଯେ ମାଆକୁ ଡାକିଦେଲେ ନା ସେଇଥିପାଇଁ ଭାଇ କଣ କହିବେ
ଘରକୁ ପଳେଇ ଆସିଚନ୍ତି କି?
ନାହିଁ ନାହିଁ।
ଆଉ
ଏଇ ମୂଷା କାମୁଡି ଦେଲା ତ ମାକୁ ଡାକି ଦେଲି।
ଓ- ହ- ହଁ
ଆଉ କୁହନ୍ତୁ କଣ?
ଆଉ ରଥଯାତ୍ରା ଏକା ମାନେ କେମତି କଣ?
ରଥଯାତ୍ରା ହବ ତ ଆଉ ଅଛି ଆ ଆଉ ମୁଁ ରଥଯାତ୍ରାକୁ ବୁଲିଯିବି। ହବ ଯଦି ଯିବି ବୁଲି ଆଉ ଯଦି ଆର ବର୍ଷ ତ ରଥଯାତ୍ରା ଯାଇନଥିଲି ବାହୁଡା ଦେଖିବାପାଇଁ ଯାଇଥିଲି।
ହୁଁ ହୁଁ
ବଡ଼ବାପା, ମୁଁ, ଆଉ ମୋ ଦାଦାଙ୍କ ସାନପୁଅ। ଆଉ ଆମ ଝିଅ ଆମେ ତିନି ଜଣ ଜିମୁ ବୋଲି ଯାଇଥିଲୁ। ଖାଲି ମାନେ ଯେମିତି କୁହନ୍ତିନି ଟଙ୍କତୋରାଣି।
ହୁଁ
ଖାଲି ସେମିତି ପିଇ ପିଇିକା ରାସ୍ତା ସାରା ତ କାନ୍ଦ ଖାଲି ଛୁଇଁଦେଲୁ ଟାଣିପାରିଲୁନି। ଯେହେତୁ ଏତେ ଭିଡ ହେଇଥିଲେ ତ ତାଙ୍କ ପଛେ ପଛେ ଯୋଉ ଗଲୁ ଆମେ ତ ବାଟରେ ଯୋଉ ଦିଅନ୍ତି ପିଇବା ପାଇଁ ଏଥି ଆମେ ଖାଲି ଭାଇ ଭଉଣୀ ଖାଲି ପିଇଚାଲିଚୁ ଆଉ ମୋ ଅପା କହୁଚି ପିଇନି ପିଇନି ଦେହ ଖରାପ ହେଇଯିବ। ଆଉ ଏଥିରେ ଲଙ୍କା ପକେଇ ଦି କି ସେତେବେଳେ ମିଠା ଏମିତି ଦହିପାଣି ଦେଖିଆ। ତ ସେ ତିନି ପିଇକା ଆସିଲେ ହେରି କୋଉ ଯାଇ କହିଲେ ଆ ମାଉସୀ ମନ୍ଦିର। ଯିବା ପାଇଁ ଆଉ କେତେ ବାଟ ଥିଲା। ଆ ପଳେଇ ଆସିଲୁ।
ଓହୋ ସେ ଯୋଉ ମାନେ କଣ କହିଲ ମୋବାଇଲରେ ଆଜି ରେକର୍ଡ କଣ ଯୋଉ ଗୋଟେ କଥାରେ ଆମେ ରେକର୍ଡ ହେଇଯାଇଛି ହେଲା।
କାହାର
ମାନେ ମୋର।
ତାଙ୍କ ସହିତ ହଁ।
ନାଇଁ ନାଇଁ ତମର ମୋର ଯୋଉଟା କଥା ହଉଥିଲେ ସେଇଟା ରେକର୍ଡ କେତେବେଳେ ବାଜି ଯାଇଛି ମୁଁ ଦେଖିନି।
ହେଁ।
ଏ ରେକର୍ଡ ଟା କଣ ହେଇଛି କହିଲ ସିଏ ଆଜି କଣ କରିଛି ନା ମୁଁ କୋଚିଙ୍ଗ୍ ଗଲା ବେଳେ ମୋବାଇଲ୍ ଟା ନେଇ କି ଯାଉନି ମାନେ ଯୋଉ ମୋବାଇଲ୍ ଟା ନେଇକି ଯାଏ ଭାରି ବେଗ୍ ରେ ନେଇଯାଏ ସାଇଲେଣ୍ଟ୍ ଫାଇଲେଣ୍ଟ୍ କରିକି ମାନେ ଏନ୍ତି ରଖିଦିଏ ହାତରେ ଧରି ପାରିବନି ବେଗ୍ ରେ ପୁରେଇ ଦେଇଛି ଆ ମାନେ ସେ ବେଗ୍ ରେ କଣ ସେ କୋଚିଙ୍ଗ ରେ ତାଙ୍କ ଘର ପାଖକୁ ମାନେ ଆମେ ଯାଉଛୁ ତ?
ହୁଁ।
ଓ ମାନେ ମୁଁ ସେଟା ତାଙ୍କ ଘରେ ମୋ ବ୍ୟାଗ୍ ଟା ରଖିଦେଇଛି ହେଲା। ଏତିକି ରେ ଆଇଲା ମୁଁ ତାକୁ କହିଲି ଯା ମୋବାଇଲ୍ ଟା ଧରିକି ଆସିବାକୁ ସେ ମୋବାଇଲ୍ ଟା ଆଣିକିରି ମାନେ ସେ ଲକ୍ ଫିଟେଇକିରି ମାନେ କଣ ରେକର୍ଡ ଟା କେତେବେଳେ ହେଇଯାଇଛି ମୁଁ ଦେଖିନି ସେ ରେକର୍ଡ ଟା ଶୁଣି ଦେଇଛି ହେଲା।
ହଁ ନାଁ କଲ୍ କରିଦେ।
ନା ସିଏ ବି କହିଲାନି ନା ନା କିଛି କିଛି ଭାବିଲାନି ଏଇ ହେଇ ଯାଉ। ହେ ହେ ନାଇଁ ନାଇଁ ସେ କିଛି ଭାବିଲାନି ସେ କହିଲା ଏଇ ଯୋଉ କଣ କେମିତି ରେ ମୋବାଇଲ୍ ରେ ରେକର୍ଡ କରିଛ? ମୁଁ କହିଲି ସେଇଟା ରେକର୍ଡ କେତେବେଳେ ହାତ ବାଜି ଯାଇଥିବ। ସେ କହିଲା ମୋ ବିଷୟରେ କଁ ପାଇଁ କଥା ହଉଛ ଇଏ ସିଏ।
କିଏ ଲୋ ଡିଜେ ବଜେଇ ଦେଲେ।
ଏ ହେ ମୁଁ। ତାପରେ ମୁଁ କହିଲି ଇଏ ନାଇଁ ତମ ବିଷୟରେ ନୁହଁ ମାନେ ସେଇଟା ମୁଁ କହିଦେଲି କହୁ କହୁ କହିଦେଇଛି ଆଉ।
ଓ ହୋ ଚଳିବ ଏଥିରେ କଣ ଅଛି ଭାଉଜ ହେବେ ଆଉ।
ମୁଁ କହିଲି ନାଇଁ ନାଇଁ କିଛି ନାଇଁ ସେ ମାନେ ଯୋଉ ଭଉଣୀ ଭଳିିଆ ହେବେ ଜଣେ ଆଉ। କେହି କହିଲେନି? ସେମାନେ ପଚାରିଲେ କଣ ପଢୁଛନ୍ତି କୋଉ ଇ ଇଏର ମୁଁ କହିଲି ଆମ ଏଇ ଇଏର।
କାହା ସାଙ୍ଗେରେ ଆହୁରି ଚିଡ଼ି ଯାଇଥିବେ।
ଏ ନାଁ ନାଇଁ ଚିଡା ନାଇଁ।
ହଁ ହଉ।
ହୁଁ ନାଁ ନାଁ।
ହୁଁ ଆଉ ମୁଁ ଯୋଉ କହୁନଥିଲି।
କଣ କହିଲେ?
ନାଇଁ ନାଇଁ ତମେ ଯିବନି ଆଗ।
ମୁଁ କହିଲି ଯୋଉ ଆର ବର୍ଷ କହିଥିଲେ ହେଲେ ଯୋଉ ସେ ଥର ଆଠେଟା ବର୍ଡେ ମୋର ଆଉ ମନେ ନାହିଁ ସକାଳ ହେଲାଣି ସକାଳ ଆଟା ହେଲାଣି
ହଁ ହଁ।
ମାନେ କଁ ହେଇଛି କହିଲ ସେ କିଛି ମେସେଜ୍ ବି କରିନି। ସିଏ ମତେ ମାନେ ଯୋଉ ଫାଷ୍ଟ୍ କଲ୍ କଲା ମୁଁ ତାକୁ କହିଲି ମୋର ଟିକେ କାମ ଅଛି ରୁହ। ତାପରେ ମାନେ କହିକି କଲ୍ କାଟି ଦେଲି ପୁଣି ଥରେ କଲ୍ କରିବ ମାନେ ସେ ଜଣେଇବା ପାଇଁ ଚାହୁଁଥିଲା ଉଁ ପୁଣି ଥରେ କଲ୍ କଲା ମାନେ ମୁଁ ସେତବେଳକୁ କଣ ଗୋଟେ କରୁଥିଲି ତା ଉପରେ ଚିିଡିଲି ଚିଡିକି ମାନେ କଲ୍ ଟା କାଟି ଦେଲି। ତାପରେ ପୁଣି ମେସେଜ୍ କଲା ମେସେଜ୍ କଲାପରେ ମୁଁ କହିଲି ଆଜି କଣ ସେ କହିଲା ଆଜି କଣ ଦେଖି ଆ କହିଲୁ ମୁଁ କହିଲି ଆଜି ଫ୍ରାଇଡେ ଆଜି କଣ ତାପରେ ସେ ପୁଣି ଯୋଉ କହିଲା ନାଇଁ ଆହୁରି କଣ ଗୋଟେ ଅଛି ଉଁ ତେଣୁ ମୁ କହିଲି ଆଉ କଣ ମାନେ ଆର ବର୍ଷ ଆର ବର୍ଷ ତା ବର୍ଡେ ଦିନ।
ହଁ ହଁ।
ମାନେ ମୁଁ ତତେ ସବୁ ବର୍ଷ ଫାଷ୍ଟ ଉଇସ୍ କରିବି ବାରତା ବାରଟା ହବ ମାନେ ମୁଁ ଟାଇପିଙ୍ଗ ଚାଲିବ ପୁରା ବାରଟା ଏକ ବାରଟା ଏକ ବାଜିବ ତ ଛାଡିବି।
ଆମର ଫେନ୍ ମାନେ ବି ସେମିତି ମାନେ ମୋ ବେଷ୍ଟ ଫ୍ରେଣ୍ଡ ତ ଛାଡ଼ ଆହୁରି କଲେଜ ପାଇଁ ଏତେ ସବୁ ମୋ ନମ୍ବର ରଖିଛନ୍ତି ମାନେ ମୁଁ ଏତେ ମିଶେନି ସେମାନଙ୍କ ସହିତ ତଥାପି ମାନେ ରାତି ବାରଟା ବାଜିବ ଯେମିତି ତି ମୋ ସାଙ୍ଗ ସହିତ ମୁଁ କଥା ହଉଥିବି ମୋ ବର୍ଡେ ଉଇଶ୍ କରିଥିବେଜେ ଏମାନେ କିନ୍ତୁ ଘନ ଘନ ଫୋନ କରିବେ ତାପରେ ଉଠେଇବିନି ଯଦି ଚିଡ଼ନ୍ତି ମେସେଜ କରିବେ ସକାଳେ ତା ଜନ୍ମଦିନ ଭଲ ଦୁଲ ଦୁଲ କରି ବାଡ଼ାନ୍ତି ଆଉ।
ହୁଁ ହୁଁ ସେ ତାପରେ ମେସେଜ କରିଛି ମୁଁ କହିଲି କି ନାଇଁ ନାଇଁ ତାପରେ ଏ ମୁଁ ତା ସେ କହିଲା ବଡେ ମୁଁ କହିଲି ଓହୋ ମଲି ତ ଆଜି ଆଉ।
ଚିଡି ଦେଇଛି କିନ୍ତୁ।
ଏ ଭଗବାନ୍।
ଟିକେ ଟିକେ ସେ ବିଷୟରେ ଆଉ କିଛି କହନ୍ତୁନି।
ଭଲ ନୁହେଁ ଏଇଟା ମାନେ ସମ୍ପର୍କ ଭିତରେ ମିଶ ଅ କଣ କୁହନ୍ତି ବୁଛି
ନାନ୍ତୁ
ଆଜ୍ଞା।
ଆ ଚୁପ୍। ହ ହ୍ୟାଲୋ!
ହଁ।
ତାପରେ ମୁଁ କହିଲି ହଁ ମୁଁ କହିଲି ତାପରେ ମୁଁ କହିଲି ମଲି ଆଉ ତାପରେ ତା ଏ ମାନେ କହିଲା ମାନେ ମୋ ବଡେ ବି ଭୁଲି ଯାଉଚ ତମେ। ମତେ ବି କେତେବେଳେ ଭୁଲିଯିବ ମୁଁ କହିଲି ନା ସେଇଟୁ ତାର ଆରମ୍ଭ ହେଲା ମାନେ କଣ ହେଇଛି କହିଲ ମୋର ମନେ ନାହିଁ ନା।
ଓହୋ ଆପଣ ତ ଯେତେ ସକାଳେ ମତେ ମେସେଜ କରୁଥିଲେ ବି ମୁଁ ଜାଣିନି। ତାପରେ ଜେତଳକୁ ଦେଖିଲି ମୁଁ କହଲେ ଖରାପ ଭାବିଥିବେ।
ଏ ନାଇଁ ନାଇଁ ତମେ ତ କହିଥିଲ ସକାଳ ଯୋଉ ନେଟ୍ ଖୋଲନି ମୁଁ ଭାବିଲି ସେଇଥିପାଇଁ ନେଟ୍ ଅନ୍ କରିନଥିବ।
ନାଇଁ ମୋ ସାଙ୍ଗ ନେଇକିନି କଥା ହଉଥିଲା ନା ସକାଳ ନେଇକିନି। ତ ମୁଁ ଆଉ ଜାନି ଆରେ ତାଙ୍କର ଡିସପ୍ଲେ ପଳେଇଛି ତ କାଇଁ ମୁଁ ସାଙ୍ଗ ହିସାବରେ କିଛି ଦେଇପାରିବିନି?
ସେଟା ଏବେ ଆ
ହଁ ମୁଁ ଟିକେ ଟିକେ କାମ ଅଛି ମୁଁ ଟିକେ ରଖୁ